ହେଲୋ।
ହଁ।
କଣ କରୁଛୁ?
ଏଇଠି ନା ଖାଇକି ଟିକେ ବାରିଆଡେ ଟିକେ ଗଲେ ଟିକେ ବୁଲିବା ପାଇଁ ଆଉ ଟିକେ ଆଉ ଚାଲିବା ପାଇଁ ଆଉ।
ହୁଁ କଣ ଖାଇଛୁ?
ଖାଇଥିଲି ତ ଆମର ଭାତ ହେଇଥିଲା
ହୁଁ।
ତାପରେ ମଟନ ଟିକେ ହେଇଥିଲା।
ହୁଁ।
ଆଉ ପାମ୍ପଡ ହେଇଥିଲା ସେତିକି ଆଉ।
ଆମର ଯୋଉ ମଟନ୍ ମଟନ୍ ଟା ଯୋଉ ଆଣିଲୁ ପାପା ମିଆଁ ଠାଉ ଆଣିଲୁ ନା କଉଠୁ ଆଇଲୁ?
ନା ନାଁ ମୁଁ ଯାଇକି ଆମର ମହିଁ ପୁରଠୁ ଆଣିଲଣି ନା।
ଭଲ ପିସ୍ ଦଉଛନ୍ତି।
ହୁଁ ତାକୁ ଯୋଉ ବି ସେ ବିଷ ଦଉଛି।
ହ ଆଉ କଣ ଖବର ତମର?
ଆଉ କଣ କହୁଥିଲି କି, ଲଙ୍କା ପଡିକି ଚାଲୁନୁ ଟିଏ ଦେଖି ଯିବା କେତେଳେ
ଆରେ ଲଙ୍କା ଉଡି ଶେଷ ହେଇଗଲାଣି ବା, ଆର ବର୍ଷ ଦେଖିବା ଯିବା ଆଉ।
ଆର ଅର୍ଷ?
ଉଁ ତୁ ଜାଣିନୁ କି ଲଙ୍କା ପୋଡିବା ଏଇ ମାର୍ଚ୍ଚ ମାସରେ ଶେଷ ହେଲା ଏଇ ବର୍ଷ।
କାରଣ ମୁଁ କେବେ ଦେଖେ, ଦଶ ପେଡ ପାଖରେ ହେଲେ ବି ମୁଁ କେବେ ବି ଲଙ୍କା ପୋଡି ଦେଖି ଯାଇନି। ଆଜେ
ଆମର ନୟାଗଡ ଜିଲ୍ଲାରେ ହୋଉଚି, ପୁଣି ତୁ ନୟାଗଡରେ ରୋହୁଚୁ ତୁ ଯାଇନୁ ଦେଖିବା ପାଇଁ ଲଙ୍କା ପୋଡ଼ି?
ଏ ଠୀକେ ବ୍ୟସ୍ତ ବହୁଳ ରହିବାକୁ ଟିକେ ଆଉ କନ୍ ଦେଖିଯିବୁ ଟାଇମ୍ ଟିକେ ହଉନି ଆଉ।
ହୁଁ ମୁଁ ଥରେ ଆଇଥିଲି ଲଙ୍କା ପୁଡି ଦେଖିବାକୁ।
ଥରେ ଯାଇଥିଲୁ?
ହଁ ଦିଗ ଭାଇ ସାଙ୍ଗରେ ମନ୍ ଦିଗ ଭାଇ ମୁଁ ମନୋଜ ଭାଇ ସାଙ୍ଗ ହେଇକି ବାଇକ ରେ ଯାଇଥିଲି ଦେଖିବା ପାଇଁ।
ରାତିରେ
ଆଁ
ରାତିରେ
ହଁ ରାତିରେ ଯାଇଥିଲୁ କଥା ହବାକୁ ଏଇ ଯାଇଥିଲୁ ଇଏ ଦେଖିବାକୁ ହୁଁ ଆମର ଜାଣିଜୁ ନା ନାଇଁ ମାନେ ଯୋଉ ଆମର ଲଙ୍କା ପଡିଟା ଦଶ ପଲା ଲଙ୍କା ପୋଡି ମାନେ, ସାରା ବିଶ୍ଵ ପ୍ରସିଦ୍ଧ।
ହଁ ହଁ ମୁଁ ଏଟା ଜାଣିଚି ଏଇଟା।
ହୁଁ ମାନେ ଲଙ୍କା ବୁଡ଼ିକି, ଲଙ୍କା ପୁଡ଼ି ଗୋଟେ ଯାତ୍ରା ଯେହେତୁ ଖୋଲା ମଞ୍ଚ ତଳେ ଗୋଟେ ଯାତ୍ରା, ତ ତାକୁ ମାନେ, ଆମ ଭାରତ ସରକାର ଆ ମାନେ କଣ ମାନ୍ୟତା ପ୍ରଦାନ କରି ସଙ୍ଗୀ ଗୋଟେ ଯାତ୍ରା ଉପରେ ଆଉ।
ହଁ ଏଇଟା ଆମ ଦେଖେ, ଯୋଉ ଲଙ୍କା ପୋଡ଼ି ଯାତ୍ରାରେ ଆମର ଆମର କୋଉଟା କହିଲୁ ଯେ ଏଇଟାକୁ ପାଇଯାଇ ଯିବି ଲଙ୍କା ପୋଡି ଯାତ୍ରା ଟା।
ହଁ ପାଇଯାଇଚି। ଆଉ ସେଟା କେତେ ବର୍ଷ ହେଲା ଆରମ୍ଭ ହେଲାଣି ଜାଣିଚୁ?
ନା ନା।
ଇମ୍ ସେଟା ଆମର ଅଠରଶ ଦୁଇ ମସିହାରୁ ଆରମ୍ଭ ହେଲାଣି, ଏବେ ଏଇ ଏ ବର୍ଷକୁ ମିଶିକି କେତେ ବର୍ଷ ହେଲା? ଦୁଇଶ ଚବିଶି ବର୍ଷ ହେଲାଣି ଆମର ଲଙ୍କାପୁଟା ଚାଲିଲାଣି। ତ ଟିକେ ତୁ ଯିବା କଥା ନା, ଅଠରଶ ଦୁଇ ମସିହାରୁ।
ହଁ ଏତେ ବ କେତେ ତାହାଲେ ହେଲାଣି ତାଲେ ବର୍ଷ ନୁଅଁ।
ହୁଁ ଲଙ୍କା ପୋଡି ବହୁତ ପୁରୁଣା।
ଲଙ୍କ୍ ଆଉ ଗୋଟେ କ ଆଉ ଗୋଟେ କଥା, ଲଙ୍କା ବୁଡି କଁ ପାଇଁ ହଉଚି ଜାଣିଚୁ?
ଉୁଁମ୍ ମୁଁ ଟିକେ ଟିକେ ଶୁଣିଜି କିନ୍ତୁ ହେତେ ଜାଣିନି। କଣ ପାଇଁ କଣନୁ?
ଦେଖେ ଆମର ଯେତେବେଳେ, ଏ ସୀତାମାଙ୍କୁ ଯେତେବେଳେ ରାବଣ ଯେତେବେଳେ କଣ କହିଲୁ? ଅପରଣ ଅପହରଣ କରି ନେଇଗଲା
ହୁଁ
ସେତେବେଳେ ହୋଉଚି ଆମର ରାମଚନ୍ଦ୍ର ତାଙ୍କ ସେନା ଧରିକି ଯେ ବେ ଲ ଲଙ୍କା ଯାତ୍ରା କରିଥିଲେ, ଲଙ୍କ ଯାତ୍ରା କରିଥିଲେ।
ହୁଁ
କିନ୍ତୁ କଣ କହିଲୁ, ଆମର ସମୁଦ୍ର ବା ସମୁଦ୍ର ଥିବା ଯୋଗୁରୁ ସେ ଲବଣ ଲ କାର ଆର ପାରିକି ଯାଇପାରିିନଥିଲେ।
ହୁଁ ହୁଁ
ସେଥିପାଇଁ ହନୁମାନଙ୍କୁ ପଠେଇଥିଲେ ଆର ପଟକୁ।
ମାନେ ସମ୍ ମାନେ ହନୁମାନ ଉଡି ଉଡି ଏତେ ବାଟ ଯାଇଥିଲେ ଶ୍ରୀଲଙ୍କା?
ହଁ ଲଙ୍କା କୁ ଯାଇଥିଲେ।
ହୁଁ।
ସେଇ ଲଙ୍କାରେ, ତାଙ୍କୁ କଣ କଲେ କହିଲୁ, ସେଇ ରା ଆ ରାବ୍ ଏ ରାବଣ ର ସଭାରେ ତା ସୈନ୍ୟ ମାନ ସୈନ୍ୟ ମାନେ ଆମର ହୋଉଛି ହନୁମାନଙ୍କ ତା ଯୋଉ ପୁଞ୍ଛ ଯୋଉ କୁହନ୍ତି ଲାଞ୍ଜ
ହୁଁ ହୁଁ।
ସେଥିରେ ନିଆଁ ଲଗେଇ ଦେଇଥିଲେ।
ହୁଁ।
ନିଆଁ ଲଗେଇବାରୁ ସିଏ ପୁରା ଗାର ଡେଇଁ ଡେଇଁ ଡେଇଁ ପୁରା ଲଙ୍କାକୁ ମାନେ ଜାଳି ଦେଇଥିଲେ।
ହୁଁ।
ତାକୁ କୁହାଯାଏ, ହେଥିପାଇଁ ଆମର ଲଙ୍କାପୁଡି ମାନେ ଲଙ୍କାପୁଡି ମନାନ୍ତି।
ମୁଁ ଭାବେ କଣ କହିଲୁ ମାନେ ରାମ ଯୋଉ ରାମ ରାବଣ ର ଯୁଦ୍ଧ ହେଲା ଆଉ ଯୁଦ୍ଧ ହେଲା ପରେ ରାମ ଯୋଉ ତାକୁ ମାଇଲେ ସେଇଟାକୁ ଲଙ୍କା ପୋଡ଼ି କୁହନ୍ତି।
ନାଇଁ ନାଇଁ ସେଇଟା ମାରିକି ଯୋଉ ଆସିଲେ ସେଇଟାକୁ ଦୀପାବଳି ରୂପେ ପାଳନ କରଗଲା। ଯୋଉ ଆସିଲେ ସୀତାକୁ ନେଇକି ଆସିଲେ ଯୋଉ ଆମର ଅଯୋଧ୍ୟା।
ହଁ।
କିନ୍ତୁ ଲଙ୍କା ପୋଡ଼ି ଟାଣ ଅଉଛି ଲଙ୍କା ଜାଳିଲେ ପଡିଲେ ଲଙ୍କା ସେଇଟା କୁହାଯା ଲଙ୍କା ପୋଡି
ହଁ ମୁଁ ଏତେ ବିଷୟରେ ଟିକେ ଜାଣିନି।
ଆଉ ଏଇଟା ଆମର କେତେ ଦିନ ଧରିକି ହୁଏ ଜାଣିଛୁ ଦଶପଲାରେ?
ନା? ସେଇ ବିଷୟରେ ଜାଣିନି ଟିକେ, କେତେ ଦିନ?
ଏଇଟା ଆମର ହେଉଛି ପନ୍ଦର ଦିନ ଧରିକି ହବ। ହଁ ପ୍ରତି ଏବଂ ଏରେ ଆମର ଏଇଟା ହଉଛି କଣ କହିଲୁ ଆମର ଏଇଟା ରାମ ନବମୀ ସମୟରେ ହୁଏ। ଲଙ୍କାପୋଡିଟା ହଁ ଆମ ଏରିଆରେ ଆମ ଏରିଆରେ ଆମ ପାଖାପାଖି ଏରିଆରେ ଲଙ୍କାପୁଡ଼ି ରାମନବମୀ ଯାତ୍ରା ହୁଏ।
ହୁଁ ହୁଁ।
ସେଇ ସମୟରେ ହିଁ ଆମର ଲଙ୍କା ପୁଡିଟା ହବ ଆଉ ଆମର
ମାନେ ମାନେ ସେଇଥିରେ ମାନେ କଣ କଣ ହୁଏ ମାନେ ରାମନବମୀ ଯେହେତୁ ଦଶ ପନ୍ଦର ଦିନ ହେଲା ଆରମ୍ଭ ହବ ତ କେମିତି କଣ ଚାଲେ ପନ୍ଦର ଦିନ ଆ
ଯିଏ ଯାର ମାନେ କିଏ ଯିଏ ଯାହା କ୍ୟାରେକ୍ଟର୍ ନେଇଥିବେ କି ରାମ କି ରାବଣ ହେଇଥିବ କି ହନୁମାନ ହେଇ ସେ ତାଙ୍କର ସବୁ ସବୁ ସନ୍ଧ୍ୟାରେ ରାମାୟଣ ହୁଏ ସେ ପନ୍ଦର ଦିନ ଚାଲେ।
ହୁଁ। ମୁଁ ମୁଁ ଶୁଣେ କିିଛି କି ମାନେ ଜଣେ ମାନେ ବ୍ରାହ୍ମଣ ଥିବ ସେ ରାମାୟଣ ପଢିବ। ଆଉ ଯେ ସେ ଯାହା ପଢ଼ିବ ମାନେ ତା ଅନୁଯାୟୀ ସବୁ କଳାକାର ବାହାରିବେ। ତା କଳାକାର ନିଜ ନିଜ ଭୂମିକା ଲିଭେଇବେ ହେଇ ମାନେ ବା ଖୋଲା ମଞ୍ଚରେ
ନାଇଁ ମୁଁ ଏଇଟା କାଇଁ ଯାଣିନି।
ଉଁ ହୁଁ। ମୁଁ ଶୁଣିଛି ଆଉ ଆମର ପାଖ ମାନେ ଯୋଉ ଲଙ୍କା ପୋଡି ହୁଏ ମାନେ ମୁଁ ଦେଖିଛି କି ମାନେ କେବେ ତ ଯାଇନି ମାନେ ବାଣ ଫୁଟେଇଲାା ଟାଇମ ରେ କିନ୍ତୁ କେତେ ବାଣ ଫୁଟା ହୁଏ ଏ ବିଷୟରେ କେବେ ଜାଣିଚ?
ଆଉ ସେ ବାଣ ଟା ଆଣିଛୁ କୋଉଠୁ ଆସେ ଯାଣିଛୁ?
ଆମର ହଁ ଜାଣିଛି ଜାଣିଛି ଜାଣିଛି।
କୋଉଠୁ
ଆମର ଯୋଉଁ ଆମ ଗାଁ ପାଖ ମ କୋରଡାରୁ।
ହଁ।
ହୁଁ ଏଇ ବର୍ଷ ନ୍ୟୁୟୁଜ୍ ଜାଣିଛ ନା ନାଇଁ କଣ ହେଲା କୋଡାରେ।
ଆଉ କଣ ହବ ଏମିତି ହେଲା ଆଉ।
ଉଁ ତିନି ଚାରି ଜଣ ଲୋକ ମରିଗଲେ ନା
ହଁ।
ହୁଁ। ତ ମାନେ ଯେତିକି ବାଣ ଫୁଟେଇବାର ଥିଲା କମ୍ ଫୁଟେଇଲେ ଏଇ ବର୍ଷ।
ହଁ।
ଯାର ଯେତିକି ଜାଚେଙ୍ଗା ଥିଲା ସେତିକି ହିଁ ଫୁଟେଇଲେ ଆଉ। ଏଇରା ସବୁ କେତେ ଟଙ୍କା ଲେଖାଏ ଦୋଉଛନ୍ତି? ମାନେ ବାଣ ଗୋଟା କ ଯୋ ଏତେ ବାଣ ଫୁଟେଇବା ନା ନା ସମସ୍ତେ ଯାହାର ମନସ୍କାମନା ଥିବ ସେ ଫୁଟେଇବ।
ନାଁ ନାଁ କହିପାରିବିନି।
ହୁଁ।
ଆଉ ତମେ କୋଉ ଦିନ ଯାଇଥିଲ ଲଙ୍କା ପୋଡି ଦେଖି?
ହୁଁ। ଏ ଯାଇଥିଲି ଲଙ୍କା ପୋଡି ଦି ତିନି ଦିନ ଥିଲା ମାନେ ଶେଷ ହବାକୁ ଥିଲା। ମାନେ ଆମର ଯୋ ମାନେ କଅ ହୁଏ କହିଲୁ ଲଙ୍କା ପୁଡ଼ି ମାନେ ଯେଉଁଦନ ଆରମ୍ଭ ହେବ ହେଲା। ତ କୁଆଁରିଆ ମହୋତ୍ସବ ଆମର ଦଶ୍ ପଳା ପାଖରେ କୁଆଁରିଆ ଡ୍ୟାମ୍ ଅଛି।
ହଁ।
ଦଶ ପଲା ପାଖରେ କୁଆରିଆ ଡାମ୍ ଅଛି, ହଁ। ଦଶପଲା ପାଖରେ ନୁହେଁ କି ଦଶପଲା ପାଖରେ। ଗୋଟେ କୁଆଁରଆ ଡ୍ୟମ୍ ଅଛି ହେଲା କୁଆଁରଆ ଡ୍ୟମ୍ ନାଁରେ ଗୋଟେ ମହତ୍ ଉତ୍ସବ କରାହେଇଯାଏ ହେଲା କାହିକନା କୁଆଁରଆ ମହୋତ୍ସବ। ତ ଲଙ୍କାବୁଡ଼ି ସହିତ କୁଆଁରିଆ ମହୋତ୍ସବ ବି ପାଳନ କରାଯାଏ।
ଓହୋ ଆଉ ଆମର ପ୍ରଥମ ଦିନ ଯାଇଛୁ ଲଙ୍କା ପୁଡି ପ୍ରଥମ ଦିନ।
ନାଇଁ
ଯୋଉଁ କୁହନ୍ତି ଆମର ଗଣ୍ଡାବଧ ଯୋଉଁ।
ନା ନା ସତରେ ହେଟି ଗନ୍ଦା ମରା ଯାଏ।
ନା ଗଣ୍ଡା ବୋଧ ମାନେ ଗଣ୍ଡା ଗୋଟେ ରାକ୍ଷସ ବୋଧେ ସେଇଟା।
ହଁ ଅଁ-ଅ
ସେଇ ଗ ଗଣ୍ଡାବଧ। ଗଣ୍ଡାବତ ଯୋଉଁ ଦିନ ହୁଏ ସେ ଦିନ ପୁରା ପୁରା କେତେ କିଲୁ ଭଲ ଭଲ ସବୁ ଡିଜେ ଆସିବ। ପ୍ରଶାସନ ହବ ପୁରା ଦଶ ପିଲା ଗୋଟା ଯାକ। ଡିଜି ଆସିବ ତାପରେ ଆମର ଯିଏ ମାନେ ଆମ ଓଡ଼ିଶାର ମାନେ ସେ ଯେତିକ ସବୁ ଦିଗରେ ଯେତିକି ମାନେ। ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ବି ଆସନ୍ତି ବି
ହୁଁ।
ତା ନା ପ୍ରଦର୍ଶନ କରିବା ପାଇଁ।
ହୁଁ। ମାନେ ଆଦିବାସୀ ଲୋକମାନେ ବି ଆସନ୍ତି। ଆସିଥିଲେ ମୁଁ ଯେଉଁଦିନ ଯାଇଥିଲି ଦେଖିଛି।
ହଁ।
ହୁଁ, ଓଡିଶାର ଚାରିପଟୁ ଲୋକ ଆସନ୍ତି ଦେଖିକି ମାନେ ଲଙ୍କା ପୋଡ଼ି- ମହୋତ୍ସବ ମାନେ ଲଙ୍କା ପୋଡ଼ି ଯାତ୍ରା ଦେଖନ୍ତି ଇଆଡୁ କୁଆଁରିଆ ମହୋତ୍ସବ ଦେଖନ୍ତି। ପ୍ରବଳ ମାନେ ଲୋକ ମାନେ, ଦଶ ପନ୍ଦର ଲକ୍ଷରୁ କମ୍ ହୋଇନଥିବେ ଯେତେ ଲୋକ। ହେଉଛନ୍ତି ଏଇଠି
ହୁଁ ଆଉ ଅ- କଣ, ଦୋଳି ଫୋଳି ପଡ଼ିଥିଲା ଆମର ଲଙ୍କାପୋଡିରେ
ହଁ ରାମ ଦୋଳି ପଡେ, ଆଉ ଗୋଟେ କଣ ଯୋଉ, ଆମର ଦେଖିଛୁ ବାଉଁଶ ମାନେ ଚାରିପଟେ ଗୋଟେ ରାଉଣ୍ଡ ହେଇଥିବ। ଆଉ ସେଇ ଭିତରେ କାର ବୁଲୁଥିବ। ବାଇକ ବୁଲୁଥିବ ସେଇଟା ବି ଦେଖିଲି ମୁଁ,
ଓହୋ! ଆମ ଯୋଉ କୁହନ୍ତି କଣ କହିଲୁ ମତ କା କୁଆ ଯୋଉ କୁହନ୍ତି।
ହଁ ହଁ ମୁଁ ଜାଣିନି ଏ ବିଷୟରେ, କିନ୍ତୁ ମୁଁ ଦେଖିନି ଯୋଉ ଦେଖିନି ଭିତରକୁ କିନ୍ତୁ। ବାହାରୁ ଦେଖା ଯାଉଥିଲା ଆଉ।
ଓହୋ! ହୋ
ହୁଁ। ଆଉ ଆମ ଆମର ଯେଉଁ ମାନେ ଆଇସ୍କ୍ରିମ୍ କମ୍ପାନୀ ଗୁଡ଼ାକ ଯେଉଁ ରହିଲା ନୟାଗଡ଼ ଭିତରେ। ଆଉ ଯେଉଁକୋକା କୋଲା ହେଉ କି? ମାନେ ଯୋଉ ଯୋଉ ମାନେ ବେପାରୀ ଗୁଡା ହୁଅନ୍ତୁ ସବୁ ହେଇଠି ତେଣୁ ମାନେ, ମାନେ ଆଉ କେଉଁଠି ଦେଖିବୁନି ଆଇସ୍କ୍ରିମ୍ ବେପାରୀ ହେ ଉ ମାନେ ଏଇ ଥଣ୍ଡା ବେପାରୀ ହେ କେଉଁଠି ଦେଖିବୁନି। ଆ ଦଶ ପନ୍ଦ ବ ଭବେ ଆଉ! ମାନେ ଲୋକ ପ୍ରବଳ ମାନେ ଲୋକ ପ୍ରବଳ, ୟାଡୁ ଦୋକାନ ବଜାର ବି ପ୍ରବଳ।
ହଁ ପ୍ରବଳ ଗହଳି ମାନେ। ଉ ମାନେ ଦଶପଲା ପାଖକୁ, ପାଖକୁ ଲାଗିକି ଯୋଉ କନ୍ଧ ଏରିଆ ର ନୁହଁ କି? ହେଲା ତ କନ୍ଧ ଏରିଆରେ ସବୁ ଲୋକମାନେ କଣ ମାନେ ଆଣନ୍ତି ଦେଇ କଣ ଯୋଉ ତାଙ୍କର ଜିନିଷ ପତ୍ର। ଜିନିଷପତ୍ର ମାନେ ତାଙ୍କ ହାତ ତିଆରି, କଳାକୃତି ହେରିକା ସବୁ ଧରିକି ଆସନ୍ତି।
ହଁ ଅଧିକ ଆମର ଦୋକାନ ବାଡ଼ି ପଡ଼େ ଆଉ?
ହଁ, ବହୁତ କିଛି ପଢ଼େ।
ହଁ।? ଆଉ ଆମର ଲାଷ୍ଟ ଦିନ ଯାଇଛୁ କେବେ
ନା ମୁଁ ଲାଷ୍ଟ ଦିନ କେବେ। ଯାଇନି
ଯୋଉଦିନ ଆମର ରାବଣଙ୍କୁ ପୋଡା ଯାଏ।
ନା ନା ଯାଇନି।
ହୁଁ ସେଦିନ ମୁଁ କୋଷ ଗୋଟେ ଯିବି ସେଦିନ ସେଇଟା ହଉଛି ମାନେ ଦେଖିବାକୁ। ମାନେ ରାବଣ କେମିତି ପୋଡା ହବ ମୁଁ ଦେଖିନି ନା କେବେ। ଆଉ ଗୋଟେ ଧନୁ ଦ୍ଵାରା ହଁ।
ସେତେବେଳେ ପ୍ରବଳ ଗହଳି। ତୁ ଗଲେ ବି ଦେଖିପାରିବୁନି।
ହଁ ସେ ଦିନ କରୁଛନ୍ତି ଅଧିକ ଗହଳି ରହୁଛି ଟିକେ, ବାଣ ଫାଣ ଟିକେ ଫୁଟ୍ଟି ଚି ବଢିଆ ଲାଗେନ୍ତାନା। ଭିୟୁ ଟା ବଢିଆ ଆସିବ।
ଅ ହଉ ଆଉ ରଖୁଛି।
ହ, ହଉ, ଆଉ।
ହୁଁ
ହ